ଜୟ ଜଗନ୍ନାଥ।
କଣ କରୁଥିଲେ?
ଏବେ ବସିକି ପଢୁଥିଲି ଆଉ।
ଓହୋ ଷ୍ଟଡି ରେ ଅଛନ୍ତି ନା?
ଆଜ୍ଞା।
ଓହୋ। କଣ ପଢୁଛନ୍ତି?
ଏବେ ପଢୁଥିଲି ବସିକି ଟିକେ ଇତିହାସ ପଢୁଥିଲି।
ଆଚ୍ଛା। ଆଉ ସେଠିକା ପାଣିପାଗ କେମତିକା? ଯୋଉଠି ଅଛନ୍ତି?
ଏ ପାଣିପାଗ ଆମର ଏକ୍ ରେ ସକାଳୁ ବର୍ଷା ହଉଥିଲା ଏବେ ଏଇଠି ଛାଡିଛି ଟିକେ ଖରା ପାଗ ହେଲାଣି ଆଉ। ଏଇ ଲଘୁଚାପ ପଳେଇ ଆସିଛି ଚାରିଆଡେ ବର୍ଷା। ଆଜ୍ଞା।
ସଖାଳୁ କଣ?
କଣ ଖାଇଥିଲେ? ସଖାଳୁ ମୁଁ ଆଜି ରୁଟି କୁ ଭଜା ଖାଇଛି। ରୁଟି କରିପାରନ୍ତି?
ନାଇଁ ଆଜ୍ଞା ମୁଁ ତାକୁ ଚକଟି ଦିଏ ମା କରିଦିଅନ୍ତି ଆଉ। ମୁଁ କଲେ ମୋର ଟିକେ ଗୋଲ ହୁଏନି।
ଆଚ୍ଛା। ଏନେ ତ ବର୍ଷା ସିଜିନ୍ ତାପରେ ଚାରିଆଡେ ପାଣି ଜମିବ ମଶା ହବ ମାଛି
ଆଜ୍ଞା। କେତେ ପ୍ରକାର ରୋଗ? କେମିତି ଏସବୁ ରୋଗରୁ କେଉଁ ଉପକାରିତା ପାଇବା ଆମେ? ଅ ରୋଗ ଯେହେତୁ ବର୍ଷା ପାଗ ଗଟା, ହେଲାଣି ଚାରିଆଡେ ବର୍ଷା ଦିନେ ତ ବୋହୁତ୍ ପାଣି ସେଥିପାଇଁ ବର୍ଷା ହେଲା ଖୁଣୁ ପୁଣି ଜମୁଛିି ଚାରିଆଡେ। ସେଥିପାଇଁ ସେଇ ପାଣିରେ ମଛା ମାଛି ମାନେ ତାଙ୍କର-' ଅଣ୍ଡା ଦେଇକି ସେମାନେ କଣ କରନ୍ତି ନା ତାଙ୍କର ବଂଶ ବୃଦ୍ଧି କରାଇଥାନ୍ତି। ଆଉ ସେଥିପାଇଁ ଏଇ ଦିନେ ଟିକେ ଅଧିକ ମସା ମାଛି ଦେଖିବାକୁ ମିଳନ୍ତି। ତ ସେମାନଙ୍କ ଯୋଗୁ ଆମକୁ ବିଭିନ୍ନ ପ୍ରକାର ରୋଗ ହଉଛି ଯେମିତିକି ହଇଜା ହଉ ମଲେରିଆ ଆଉ ଆଦି ରୋଗ ସବୁ ହଉଛି ଯେହେତୁ ଟାଇଫଏଡ୍ ହେରିକା, ତ ସେଥିରୁ ଆମେ କଣ କରିବା ନା ତାକୁ ରୋକିବା ପାଇଁ ଆମ ଘର ପାଖରେ ଯେମିତି ଦେଖିବା କୋଉଟିର ସେ ଜାଗାରେ ଅଣସଣିଆ ନହଉ। ଯେମିତିକିି ଗଛ ଫଛ ଧର ଘାସ ଫାସ ଉଠିଛି ତାକୁ ଟିକେ ଉପାଡି ଉପୁଡିକି ଘର ପାଖ ସଫାସଫି କରିଦବା। କି ଯୁଧ ଘର ପାଖରେ ଯଦି ପାଣି ଜମୁଛି କି କୌଣସି ଜାଗାରେ ଏ ପାଣି ଜମୁଛି ତାକୁ ଟିକେ ସଫା କରିଦବା କି ସେଠି ଯଦି ପାଣି ଜମିବା ଗାଲ ଭଳି ଖାଲ ଫାଲ ଅଛି ତାକୁ ଟିକେ ମାଟି ଫାଟି ପକେଇକି ଯଦି ସଜାଡି ଦେଇକି ସମତୁଲ କରିଦବା। ତ ସେଠି ପାଣି ଜମିବନି। ଫଳରେ ସେଠି ମଶା ମାଛି ବି ଅଧିକ ହେବେନି। କିଏ ମସ୍ ମଶା ମାଛି ନହେଲେ ଆମର ଟିକେ ଆମେ ତାକୁ ରୋକିପାରିବା। ଆଉ ଯଦି ବି ଧରନ୍ତୁ ମଶା ମାଛି ଅଛନ୍ତି ଆପଣଙ୍କ ଚାରି ପାଖରେ ତାହେଲେ ଆପଣ ରାତିରେ ଶୋଇଲା ଟାଇମ୍ ରେ ମଶାରୀ ଟାଣିକି ଶୁଅନ୍ତୁ ଆଉ ବିଭିନ୍ନ ପ୍ରକାର ଆବେ ଯୋଉ ଆସୁଛି ଗୁଡ୍ ନାଇଟ୍ ହେଇଗୋରା ତ ଏ ଗୁଡ୍ ନାଇଟ୍ ହେଇରା ତାକୁ ବି ଆପଣ ବ୍ୟବହାର କରିପାରିବେ। ଫଳରେ ଆପଣଙ୍କୁ ରାତିରେ ମଶା କାମୁଡ଼ିବେନି। ମଶା ନ କାମୁଡ଼ିଲେ ଆପଣଙ୍କୁ ଯୋଉ ମ୍ୟାଲେରିଆ ହଉଛି କି ଟାଇଫଏଡ୍ ହଉଛି ଏପରି ରୋଗ ସବୁ ହବନି। ଆଉ ଯେହେତୁ ମାଛି ବି ଅଛନ୍ତି ମାଛିମାନଙ୍କ ପାଇଁ ଆମକୁ ହଇଜା ରୋଗ ହଉଛି। ଯେମିତିକିଆ ବର୍ଷା ଦିନ ଆଉ କୌଣସି ଅପରି ଅପରିଷ୍କାର, ଅପରିଷ୍କାର ହେଲା କଣ ଅପରିଷ୍କାର ଖାଦ୍ୟ ଖାଇଲେ କଣ ପାଣିରେ ସଂକ୍ରମିତ ହେଇକି ଆମକୁ ଦେହ ଖରାପ ହଉଚି ପେଟ ରୋଗ ବି ହଉଚି। ତ ତାକୁ ବି ଟିକେ ବା ପାଇଁ ବାହାର ଖାଦ୍ୟକୁ ଆଭୋଏଡ୍ କରିକି ଯଦି ଆମେ ଘର ଖାଦ୍ୟ ଖାଇବା ତାହେଲେ ଆମେ ଭଲ ରହିପାରିବା, ସୁସ୍ଥ ରହିପାରିବା ଆଉ।
ହୁଁ ହୁଁ, ବହୁତ ସୁନ୍ଦର ବାର୍ତ୍ତା,
ଆଜ୍ଞା।
ଆପରେ ପୁଣି କଣ କ
କଣ କରିବ, ପାଠ ପଢା ସରିଗଲେ? ମୁଁ ବି, ବି ଇ ଡି ହେରିକା ଏକଜାମ୍ ଦଉଛି, ଆଉ ଏବେ କମ୍ପିଟେଟିଭ୍ ଏକ୍ଜାମ ପାଇଁ ସବୁ ପ୍ରିପେୟାର ହଉଚି ଆଉ।
ହୁଁ, ପାଠ ପଢା ସହିତ ବି ଟିକେ ଟିକେ ରୋଷେଇ ଶିଖିବା ଦରକାର।
ଆଜ୍ଞା। ସମସ୍ତେ ଅଛନ୍ତି ଭଲ? ଆଜ୍ଞା। ନିଜେ ପଢ ନା ଟ୍ୟୁସନ୍ କରିକି? ହଁ ନିଜେ ପଢେ।
ଆଉ କିଛି ସମାଜ ସେବା ଉପରେ।
ତାପରେ ହଁ କେବେ କେବେ ଛୋଟ ଛୁଆ ଯେ ଯେମିତିକି ରାସ୍ ସ୍ତା କଡରେ କେହି ଉଁ ଦୁଃଖୀ ଦର୍ଦୀଙ୍କୁ ଦେଖିଲେ ଟିକେ ମନ ହୁଏ, କିନ୍ତୁ ସେତିକି ଅର୍ଥ ନଥାଏ କି ସେମାନଙ୍କୁ କିଛି ସାହାଯ୍ୟ କରିହବ, ଯେ ଯେତିକି ଆମସ୍ଵ, ନିଜର ହୋଇଥାଏ, ଯୋଗ୍ୟତା ଥାଏ ଯେତିକି ଦେଇପାରିବି, ସେତିକି ମୁଁ କରେ।
ଯା ହଉ।
ଆଉ, ଆପଣ ଏବେ କଣ କରୁଛନ୍ତି?
ନାଇଁ ମୋର ପୂଜା ଟିକେ ଆଜି ଲେଟ୍ ହେଲା, ଆଉ କାଲି ଟିକେ ଲେଟ୍ ଶୋଇଥିଲି, ଦେହଟା ଟିକେ ଭଲ ଲାଗୁନଥିଲା, ଉଠିଲି ଡେରିରେ, ଆଉ ପ୍ରତ୍ୟେକ ଦିନ ସକାଳୁ ପୂଜାରେ ସବୁ ଭାଗବତ ପଢେ, ଆଜି ଭାଗବତ ପୁରା ଅଧ୍ୟାୟଟା ବହୁତ ଲମ୍ବା ଥିଲା, ପଢି ପଢି ପ ପାଦ ବସି ବସି ପାଦ ବିନ୍ଧିଲାଣି ଏତେ ସମୟ ବସିଚି ସରୁନି ସରୁନି, ଆଉ ଧରିଚେ ତ ବହି ଆଉ ସାରିବାକୁ ଉଠେଆକୁ ପଡିବ, ଆସିକିରି ଜଳଖିଆ କଲି, ଜଳଖିଆ କରି ରୋଷେଇ ଆରମ୍ଭ କରି ବହୁତ ଡେରି ହେଇଗଲାଣି ଆଜି ଉଠିବା ଡେରି, ଆଉ ବସିଚି ଆଉ, ଭାତ ବସେଇ ଦେଇକି।
ଆଚ୍ଛା।
ରୋଷେଇ କରିବି। ସକାଳୁ ଖାଇଥିଲି ବାସି ରୁଟି ଆଉ ଦହି, ଏତିକି ଖାଇଥିଲି। ଦହି, କଞ୍ଚା ଲଙ୍କା ହେରିକା ମନ୍ଥି ବାସି ରୁଟି ଖାଇଥିଲି। ଚାହା କିନ୍ତୁ ଉଠିକି ଟିକେ ପିଇଦିଏ, ଆଉ ଏବେ ଦୁଇ ଦିନି ହେଲାଣି ଚାହା ପିଇନି, ଉଷୁମ ପାଣିରେ ଲେମ୍ବୁ ପକେଇ ପିଉଛି।
ଆଚ୍ଛା।
ଏମିତିକା ଦିନଟା ଯାଉଚି ଆଉ।
ଆଚ୍ଛା।
ଦି ପରେ କଣ ଖାଇବ? ନା ଦି ପର ପାଇଁ ରୋଷେଇ ହେଇନି?
ନାଇଁ, ଦିପର ପାଇଁ ରୋଷେଇ ଚାଲିଚି, ଭାତ ଭାତ ରୋଷେଇ ସଇଲାଣି, ଆଉ ପରିବା ବୋଉ ହେରିକା ସବୁ ପରିବା କାଟୁଥିଲେ, ବୋଧେ ସନ୍ତୁଳା ହବ, ଆଉ କଣ ବାବା ଯାଇଥିଲେ ତ ଚିକେନ ଆଣିବାକୁ, ଚିକେନ ଆଣିଛନ୍ତି କି ନାଇଁ ମୁଁ ଆଉ ଜାଣିନି, ସେଇଆ ହବ ଆଉ, ଆଜି ବାରି ଅଛି ଯେହେତୁ।
ଆଉ ଗଛ ଫଛ ଲଗେଇବାକୁ ଭଲ ଲାଗେ? ଚାଷ ବାସ କରିବାକୁ, ମାନେ ଦେଖିବାକୁ ଭଲ ଲାଗେ ନା
ଆଜ୍ଞା ଆମର ତ ଚାଷୀ ଘର। ଆମର ସବୁ ପ୍ରକାର ଚାଷ ହୁଏ ଯେମିତି କି ଧାନ ଏବେ ଧାନ ସିଜନ ଯେହେତ୍ ଠୁ ଧାନ ଲାଗୁଛି। ଧାନ ଲାଗିଛି ଆମର ତଳି ପଡିକି ତଳି ମାନେ ରୋଇବା ଯେତେ ଯୋଉ କୁହନ୍ତି ତା ସାଇଜ ର ହେଇଗଲାଣି ଆଉ କିଛି ଦିନ ପରେ ପାଣି ଟିକେ ସା ଭଲ ହେଲେ ତାକୁ ରୁଆଯିବ। ଆଉ ଏବେ ଆମର ମକା ବି ଲାଗିଛି ମକା ଲାଗିଛି। ବାଇଗଣ ବି ଲାଗିଛି। ଆଉ ମତେ ଭଲ ଲାଗେ ବାଡ଼ିରେ ଗଛ ପଛ ଲଗେଇବା ପାଇଁ ବିଭିନ୍ନ ପ୍ରକାର ଫଳ ଗଛ ହେକା ମୁଁ ଲଗାଏ। ଆଉ ଫୁଲ ଗଛ ବି ବହୁତ ଲଗେଇଛି। ଆମ ବାରିରେ ଏବେ ବି ମଧ୍ୟ ଫୁଲ ଫୁଟୁଛି ସବୁ ସେ ସେଇ ଫୁଲ ଗୁରା ଏଘରେ ବ୍ୟବହାର କରୁଛନ୍ତି ଠାକୁ ଠାକୁର ପୂଜା ପାଇଁ ଆଉ କିଛି ପରିବା ଘର ଖାଇବା ପାଇଁ ଘ କିଛି ପରିବା ଗଛ ବି ଲାଗିଛି ଭେଣ୍ଡି ହଉ ଶାଗ ଲାଗିଛି ତାପରେ ବୋଦି ଗଛ ଲାଗିଛି। ତାପରେ ଛଚିନ୍ଦ୍ରା ଗୁରା କୁହନ୍ତି ସେ ଗୁଡ଼ା ବି ଲାଗିଛି ଏମତି ଆଉ।
ସେଗୁଡାକ ସାର ଦେଇକି କରାଯାଏ ନା ଏମତି ଡାଇରେକ୍ଟ ଏମିତି କିଛି ଖତ?
ତ ଘରରୁ ଯୋଉ ବାହାରେ ଯୋଉ ବର୍ଜ୍ୟବସ୍ତୁ ଗୁରା ସେଗୁରାକ ପ ପକା ହୁଏ ଆଉ ଆମର ଗାଈ ବି ଅଛି। ତ ଗାଈର ଯୋଉ ଗୋବର ତାକୁ ତାକୁ ଦିଆ ହୁଏ ସେଥିରେ ଆଉ।
ହୁଁ।
ଆପଣଙ୍କୁ ଗଛ ଲଗେଇବାକୁ ଭଲ ଲାଗେ?
ହଁ ଭଲ ଲାଗେ ଭଲ ଲାଗେ ଜାଗା ଯେହେତୁ କମ୍ ମୁଁ ଆମ ଛାତ ଉପରେ ଗ ଗଛ ଲଗାଏ ଆଉ ଛାତ ଉପରେ ମଧ୍ୟ ଗଛ ଲଗେଇ ସପୁରି ବିଜୁଳି ଫଳେଇଛି। ଆଉ ଏବେ ଛୋ ବଂସାଇ କରିକି ଗଛ କେତୋଟା ଆଣିଛି।
ଆଚ୍ଛା।
ବର ଗଛର ଓହଳ ହେଇଛି।
ଆଚ୍ଛା।
ଏମିତି ଫୁଲ ଗଛ ରଖିଛି ଆଉ ଔଷଧିଆ ଗଛ ସବୁ ଛାତ ଉପରେ ରଖିଛି। ମାନେ କାମ ଚଳିଯାଏ ଆଉ ଟିକେ ସମୟ ବି ଅତିବାହିତ ହେଇଯାଏ ସେଇଥିରେ। ଆଉ ଘଣ୍ଟେ ଦେଢ ଘଣ୍ଟା ସମୟ ଅଧଘଣ୍ଟା ସମୟ ସେଥିରେ ପଳାଏ ସକା ସକାଳେ ସନ୍ଧ୍ୟାରେ ଅଧଘଣ୍ଟା ଏମିତି ସମୟ ପଳାଏ।
ଆଜ୍ଞା। ଆଉ ଆପଣ ଦିହି ପହରେ କଣ କଣ ଖାଇବେ କଣ ରୋଷେଇ ଚାଲିଛି?
ଆ ଦି ପରେ ଆଜି କଲରା ଭାଜିବି ଆଉ ଅଳ୍ପ ଟିକେ ଛତ ଛତୁ ଥିଲା ତାକୁ ଛତୁ ବେସର ଦେଇ କରିବି ଛତୁ ସୋରିଷ ମସଲା ଦେଇ କରିବି। କଲରା ଭାଜିବି ନଡିଆ ଚଟଣି କରିବି।
ଆଚ୍ଛା
ଏସବୁ ରୋଷେଇ କରିବି ଆଉ ଭାତ ହବ ଭାତ ବସିଛି ଆଉ।
ଆଜ୍ଞା
ଆଉ କଣ ଠାକୁରଙ୍କ ପୂଜା କରିବାକୁ ଇଚ୍ଛା ହୁଏ।।?
ଆଜ୍ଞା ଆମର ଓ ଠାକୁରଙ୍କ ପୂଜା ମୁଁ କରେନି କିନ୍ତୁ ସନ୍ଧ୍ୟା ବେଳ ଧୂପଟା ମୁଁ ଦିଏ। ଆଉ ଆମ ଘର ପାଖରେ ମନ୍ଦିର ଅଛି। ତ ଆମର ଘରୁ ସଦାବେେଳେ ଫୁଲ ମାଳ ହେଇକି ଯେହେତୁ ବାଇରେ ମେଞ୍ଚେ ଗଛ ଲାଗିଛି ଫୁଲ ଗଛ ତ ପ୍ରତିଦିନ ବହୁତ ମନ୍ଦାର ଫୁଲ ପ ପା ପାଖାପାଖି ବଡ ବଡ ମାଳ ଦି ଚାରିଟା ନେଖା ହେଲା ଭଳିଆ ଏ ଏତେ ଏତେ ଅଧିକ ବହୁତ ଫୁଲ ବାହାରେ ଆଉ ସଦାବେଳେ ସେରା ମାଳ କରିକି ଆମେ ଠାକୁରଙ୍କ ପାଖକୁ ଦଉ ଆମ ଘର ପାଖ ପାଖରେ ଏଠି ସନ୍ତୋଷୀ ମାଁଙ୍କ ମନ୍ଦିର ଅଛି। ଶିବ ଠାକୁରଙ୍କ ମନ୍ଦିର ଅଛି, ହନୁମାନଙ୍କ ବି ମନ୍ଦିର ଅଛି। ଆଉ ଆମ ଗାଁର ଦେବୀ ବାଞ୍ଛା ମଙ୍ଗଳା ତାଙ୍କ ମନ୍ଦିର ବି ଅଛି। ତ ସେଠିକି ସବୁଦିନ ଦିଆହୁଏ, ଆଜ୍ଞା।
ସମୟ ଠାକୁରଙ୍କ ପାଖରେ ବହୁତ ସମୟ ପଳଉଥିବ। ଆଉ ପରିବେଶ ଟା ବି ଭଲ ଲାଗୁଥିବ ଶାନ୍ତି ଲାଗୁଥିବ ଠାକୁରଙ୍କର ଯୋଉ ଘ ଣ୍ଟ ଶଙ୍ଖ ଧ୍ୱନି ସେଗୁଡା ସବୁ ଶୁବୁଥିବ।
ଆଜ୍ଞା ଆମ ଘରଠୁ ବହୁତ କମ୍ ବାଟ ଯେହେତୁ ଏବେ ଦେ ଯୋଉ ଘଣ୍ଟ ଫଣ୍ଟ ବାଜିଲେ ବି ଆମ ଘରକୁ ଶୁବେ।
ଆଚ୍ଛା। ବହୁତ ଭଲ।
ଆଜ୍ଞା।
ଯାହା ହଉ କରି ପରୋଉପକାର ସ୍ନେହ ଶ୍ରଦ୍ଧା ଏଗୁଡା ସବୁ ତମ ପାଖରେ ଅଛି। ଭଲ ଲାଗୁଛି ଶୁଣିକି ଆଉ ଠାକୁରଙ୍କ ପ୍ରତି ବି ଲୟ ଅଛି। ଆଉ ଟିକେ ଖାଲି ରୋଷେଇ ଟିକେ ଟିକେ ଶିଖି ଗଲେ ପୁରା ସୁଗୃହିଣୀ ହେଇଯିବ ବାହାହେଇଗଲେ ଆଉ। ପାଠ ପଢା ସହିତ
ଆଜ୍ଞା ଆଜ୍ଞା।
ବାପା ମାଆଙ୍କୁ ଭକ୍ତି ବି ରହିଛି।
ଆଜ୍ଞା।
ଆଉ ତମ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା, ହଉ।
ଆଜ୍ଞା ଆପ୍ ଜୟ ଜଗନ୍ନାଥ।